ହାଲୋ ନମସ୍କାର।
ସୁସନ୍ଧ୍ୟା।
ଆଜ୍ଞା ଆଜ୍ଞା ଆଜି ପିଠା ବିଷୟରେ ଟିକେ ମତେ ଜଣେଇବେ ପୋଡ ପିଠା ବିଷୟରେ।
ଓହୋ ପୋଡା ପିଠା ଆପଣ କରିନାହାନ୍ତି କି?
ମୁଁ କରିଥିଲି ମୋର ଜଳିଗଲା।
ଓହୋ।
ଯେହେତୁ ପୁରାତନ ଜିନିଷ ମତେ ଜଣା ନାହିଁ। ଉଁ ମୁଁ ତିଆରି କଲା ବେଳେ ମୋର ଜଳିଗଲା। ମୁ କେତେ ଗୁରୁଜନ ମାନେ ଗାଳି କଲେ। ସେମାନଙ୍କ କଥା ଶୁଣିକି
ଶୁଣନ୍ତୁ ପ୍ରଥମେ କଣ କରିବେ କହିଲ ଚାଉଳ ଚୁନା କରିଦେବେ ବୁଝିଲେ ନା।
ଆଜ୍ଞା।
ଚାଉଳ ସୁନା କରିସାରିଲା ପରେ କିଛି ଜାଗାରେ ଯେମିତି କି କଣ କହିଲେ ତସଲା ହଉ କି କଣ କହିଲ ତ ଆପଣଙ୍କର ଯଦି ଅଳ୍ପ କରିବା ଥିବ କଡାଇ ହଉ ହେଲା କି। ସେଥିରେ କିଛି ପାଣି ନେବେ ହେଲା।
ଆଜ୍ଞା।
ପାଣି ନେଲା ପରେ ତା ଦେହରେ କିଛି ଲୁଣ ହେଲା କିି ତାପରେ କଣ କହିଲେ ଚିନି ଗୁଜୁରାତି ହେଲା କି ଆଉ
ଗରମ କରିବେ ନା ସେମିତି ଗୋଟା ପକେଇଦେବେ?
ଆ ଗରମ କଲେ ଟିକେ ଭଲ ହେବ ନହେଲେ ସେମିତି ପକେଇଲେ ବି ଚଳିବ। ହେଲାକି ନା ଚୁନା ଟିକେ କରିଦେବେ ନା ଆଉ। ଆପଣ ଘରେ ହେମଦସ୍ତା ଥିବ ଟିକେ ଛେଚିକି ପକେଇଦବେ ହେଲା କି। କୁଟୁଣି ଅଛି ଆଉ ତାହେଲେ ସେଇଥିରେ ତ ବଢିଆ ହବ।
ଆଉ ତାହେଲେ ଠିକ ଅଛି ସେଇଥିରେ କରିବି ଆଉ। ଯେହେତୁ ମତେ ଜଣା ନାହିଁ ମୁଁ କରିଦେଇଥିଲି। ଏ ଭଲ ଲାଗିଲାନି ଗାଳି ଶୁଣିଲି ପୋଡିଲାନି ଅଧା କଞ୍ଚା କଞ୍ଚା ହେଇଗଲା ଭିତର। ଆଉ ଯେ ଭଲସେ ହେଲାନି ଜାଣିପାରିଲିନି। କେତେ ସମୟ ବସେଇବାକୁ ପଡିବ କଣ କେମିତି?
ହଁ ଚିନିରେ ବି ପକାଇ ପାରିକି କରିପାରିବେ ନହେଲେ ଗୁଡରେ ବି କରିପାରିବେ। ଆଉ ଚିନିରେ କଲେ ଧ ଟିକେ ଭଲ ହବ। ନା ନା ଭଜା ହବନି ଧୋଇକି ସୁଖ୍ ଖିଲା ପରେ ଗୁଣ୍ଡ କରିଦେବେ ଆଉ।
ଓହୋ।
ଯଦି ଚକି ଥିବ ଫେସିି ଦେବେ ନହେଲେ ହେମଦସ୍ତା ଥିବ ସେଥିରେ କୁଟି ଦେବେ ବୁଝିଲେ ନା। ହଁ ସେଥିରେ
ମୋ ଶାଶୁ ଅଛନ୍ତି ସେ ସବୁ କୁଟି କାଟି ଦିଅନ୍ତି। ହେଲେ ପି ପିଠା କଲା ବଳେ କୁହନ୍ତିନି ବୋହୂ ମାନଙ୍କୁ ପିଠା କରିବା ପାଇଁ ମତେ ସେଇ ଦେଇଥିଲେ କରିବା ପାଇଁ ମୁଁ କରିପାରିଲିନି ଠିକ ସେ ଗାଳି କଲେ କହିଲେ ଘରୁ କିଛି ଶିଖେଇନାହାନ୍ତି, ଘରୁ ଯେତେ ଶିଖେଇଲେ ବି ଝିଅ ବେଳେ ବୁଲିଲୁ। ଆଉ ସେ ବିଷୟରେ ଏତେ ଜ୍ଞାନ ଦେଇ ନଥିଲେ ଜାଣିନଥିଲୁ ସେ ବିଷୟରେ ଯେତେବେଳେ ଜାଣ ପାଣି ନଥିଲୁ ଆଉ ଏବେ ସାର୍ଡନ କଲା ବେଳକୁ ଆମକୁ ଆସିିବାରନାହିଁ।
ଓହୋ।
ଆରମ୍ଭ କଲାବେଳକୁ ଭୁଲ ଭାଲ ହେଇଗଲେ ଆଉ।
ହଁ ସେ ତ ହବ ଆଉ।
ସବୁ ଜିନିଷ କଣ କିଏ ଶିଖିକି, ଦେଖିଲେ ଜାଣି ହେଇଯାଏ ହେଲେ ଜାଣି ହେଲାନି ଆଉ।
ହଁ। ତା ଦେହରେ ଆପଣ ଚାହିଁଲେ ବି କଣ କହିଲେ ଯୋଉ କାଜୁ କିସମିସ୍ ବି ପକେଇ ପାରିବେ ହେଲା ଭାଜିକି। ଆଜ୍ଞା, ଆଜ୍ଞା।
ଘିଅରେ ନା ଆଉ ଯାଉଛି ଇଏ ଯୋଉ ଇଏ
ଘିଅର ବାସ୍ନା ବହୁତ ଭଲ ଥାଏ। ହଁ ଗୁଆ ଘିଅ। ଆପଣ ଭାଜିକି ପକେଇ ପାରିବେ ନଡିଆ ବି ଟିକେ ଭାଜିଦେବେ ବୁଝିଲ ନା। ତାକୁ ଟିକେ ଜନ୍ତିି ଦେବେ ସେ ଯୋଉ
ଏଇ ଯୋଉ ଚାଉଳକୁ କଣ ପାଣିରେ ଗୋଳେଇକିରି ସେ ଯୋଉ କଡେଇରେ ପକେଇକିରି ଘୋଡେଇଦେବେ।
ସେ ଟିକେ ଭଲସେ ଫୁଟିଲା ପରେ ତାକୁ ଟିକେ ଯନ୍ତି ଦେବେ ହେଲା କି।
ଆଜ୍ଞା।
ଚଟୁ ଥିବ ଆପଣଙ୍କର ଘରେ ଚଟୁ ଅଛି ନା?
ହଁ ଚଟୁ ଅଛି। ସେ ସବୁ ପୁରଣିଆ ଜିନିଷ ସବୁ ଅଛି। ପୁରୁଣା କାଳିଆ ଲୋକମାନେ ସବୁ କରନ୍ତି। ଆମେ ଜେହେତୁ ଏବେ ନୂଆ ଆଧୁନିକ ଯୁଗକୁ ସେ ସବୁ ଆଉ ଖାଉନାହାନ୍ତି ପୋଡପିଠା କଣ ଗୋଟେ ଭାବୁଛନ୍ତି। କିନ୍ତୁ ପୋ ପୋଡ଼ପିଠା ଟା ଭଲ ସ୍ୱାଦ ଲାଗେ ପାଟିକୁ। ହୋଉ ଭାଉଜ ଜାଣିନାହାନ୍ତି ଆମ ଛୋଟ ଛୁଆଙ୍କୁ ଆମେ କଣ ଖାଇବାକୁ ଦବା। ଶିଖିଥିଲେ ସିନା ଛୁଆ ଜାଣିଥିଲେ ସିନା ଖାଇବେ। ଏ ତା ଯୋଉ ସ୍ଵାଦ ଟା କୋଉ ଭଳିଆ ଏ ଯୋଉ ପୋଡ ପିଠା ଆମେ ଖାଇ ଭଲ ଲାଗୁଥିଲା ଏବେ କଲାଠୁ ଭଲ ଲାଗୁନି ଯେହେତୁ ଆମେ ଠିକ୍ ପ୍ରଣାଳୀ ରେ କରୁନେ ସେଥିଲାଗି ଭଲ ଲାଗୁନି।
ହଁ ଆପଣ ତାକୁ ଜନ୍ତି ସାରିଲା ପରେ ଟିକେ ବାହାର କରିଦେବେ ହେଲା କି।
ହୁଁ।
ବାହାର ଗଲା ପରେ
ତାକୁ ଟିକେ ଭଲ କି ଜମ୍ ହା ତରେ ଚକଡି ଚାକଡି କରିରି ପା ଗୋଲ ଆକାର କରିକରି ଗଡେଇବେ।
କଦଳୀ ପତ୍ର କଦଳୀ ପତ୍ର ହେଲା କି ପ୍ରଥମେ କଦଳୀପତ୍ର ଟିକିଏ ନିଆଁ ରେ ଟିକେ ସେଖିଦେବେ କାରଣ କଦଳୀ ପତ୍ର ଟା ଫାଟିବନି ହେଲା କି।
ତେଲ ଲଗେଇକି ତା ଧରେ ଟିକେ ଅଏଲ ଇଏ ଲଗେଇକି।
ହଁ ଟିକେ ତେଲ ମାରିକି ଯୋଉ ହୁଁ ଫାଟିବନି ଆଉ ଟିକେ ନିଆଁ ଟିକେ ସେକିଦେବେ ତାପରେ ଗୋଟେ କଡାଇ ଆଣିକି ହେଲା କି ତା ଦେହରେ ପ ତ୍ର ରଖିକି ଆକୁ ବଢିଆ ସେ ଚକଡ଼ି ଚାକଡ଼ି ଦେଇକି
ଆଜ୍ଞା ପିଠା ଟା ମୁଁ କରି ବି ଦେଖିବା କୋଉ ଦିନ ଗୋଟେ କରିନଥିଲି ତ ଏଥର କତ ରଜ ପଡିଲା ଏମିତି ରବିବାରେ ସୋମବାର ମଙ୍ଗଳବାର ଆଉ ବାର ପଡିଲାନି ପୋଡା ଖାଇବା ପାଇଁ ଆଉ କରିବୁ ଆଉ ଆପଣଙ୍କୁ ଜଣେଇବି ପୋଡ ପିଠା ଯେତେବେଳେ
ହଁ ତମେ ଶୁଣନ୍ତୁ ଶୁଣନ୍ତୁ ସେଇଟା ନୁହଁ କଣ କରିବେନା ପୁରା ଗୋଲ କରିକି ରଖିଦେବେ ହେଲା କି ରଖିଦେଲା ପରେ ତା ଉପରେ ଟିକେ କାଜୁ କିସମି ହରିକା ସବୁ ନଡିଆ ଫଡିଆ ଟିକେ ଦେଇଦେବେ ପୁରା ସୁନ୍ଦର ଲାଗିବ ବି।
ଆଉ ଦୋଉ ମାନେ ତା ଦେହରେ କଣ ନିଆଁ କେମିତି ଦେବୁ ତଳେ ଦିଆଯିବ ଆଉ ଉପରେ ଦିଆଯିବ?
ହଁ ହଁ ତମର ସେଇଟା ଅଛି ମନ ଯୋଉ ଠିକ୍ କଥା କଣ କହିଲେ ନିଆଁ ଟା ହୋଉଚି କଣ କହିଲ ଅ ତମ ଗାଈ ଅଛି ନା ଗାଈ?
ହଁ ଆମ ଘରେ ଗାଈ ଅଛନ୍ତି ଆମର ଗୁଣ୍ଡା ଗୋବର ଏସବୁ ହୁଏ।
ଉଁ ଘଷି ଆଉ ଗୁଣ୍ଡା ନୁହଁ
ହଁ ଆମର ସେ ସବୁ ଅଛି ଘରେ।
ଏଥିରେ ଟିକେ ଜାଳିକି ନିଆଁ କରିଦେବେ ହେଲା କି ହେଲା। ତାପରେ ସେ ଯୋଉ ନିଆଁ ପାଉଁଶ ଦେବେନି କଡ଼େଇ ଭିତରେ ହେଲା କି ଟିକେ ଯୋଉ କମ୍ ଥିବ ନିଆଁ ଭାସ ନହେଲେ ପୁରା ପାଉଁଶ ଟିକେ ଖାଲି ତଳେ ଦେଇକି
ମୋ ଶାଶୁ କଣ କରନ୍ତି କୁହନି ପାଉଁଶ ମେଞ୍ଚେ ଖଣ୍ଡେ ଏକୁ ପୁରା ଚୂନା କରିଦିଅନ୍ତି। ତାକୁ ଓଦା କରିକିରି ଚକଡ଼ି ଦିଅନ୍ତି ଚକଡ଼ିକି ତା ତଳ ମାନେ ଗୋଟେ ପରସ୍ତ ସେ ଯୋଉ ଦିଅନ୍ତି ତା ତଳେ ଦେଇ ଦିଅନ୍ତି ଦେଇ ସାରିକିରି କଦଳୀପତ୍ର ଅଗଟେ ଦିଅନ୍ତି ଅଗ ସେଇ ଅଗ କଦଳୀପତ୍ର ଦେଇସାରିକିରି ମାନେ ଦବାଟା ଦେଖିଛି ଠିକ୍। ଚାଗେ ହେଲେ କଣ କରିବି ମୁଁ ଯେତେବେଳେ ରାନ୍ଧିଲା ବେଳକୁ କଣ ହେଲା କଞ୍ଚା ରହିଲା ଭଲ ସେ ଲାଗିଲାନି। ଏ ଜାଣିପାରିଲିନି ତାର ଯୋଉ ମାପ ମୁଁ ଜାଣିପାରିଲିନି ଆଉ।
ଆଉ ଟିକେ ନିଆଁ ଖାଇଥାନ୍ତା ଆପଣ ନିଆଁ ଟିକେ କମେଇ ଦେଇଥିବେ ଆଉ।
ଆଉ କେତେ ସମୟ ବସାନ୍ତି ଜାଣିପାରିଲିନି ଆଉ କଞ୍ଚା ହେଇଗଲା ଆଉ ବି ଫିକା ଲାଗିଲା ତ ଭଲ ଲାଗିଲାନି ସ୍ୱାଦସ୍ ଲାଗିଲାନି।
ଓହୋ।
ଉଁ ତାପରେ ଆଜ୍ଞା।
ଆଉ, ଏଥରକ ଆରାମ ସେେ କରିପାରିବା ମୁଁ ଭାବୁଚି।
ହଁ, ଯଦି ଏମିତି କହିଲଣି କରିବି ଆଉ। ମୁଁ ଜାଣିନଥିଲି କାଜୁ ଫାଜୁ ପଡେ, ଆଉ ଘିଅ ପଡେ, ଏସବୁ ଜାଣିନଥିଲି, ଆଉ
ହୁଁ ଆର ବାସ୍ନା ବହୁତ ବଢିଆ ଆସେ।
ଆଉ ମୁଁ ସେମିତି ଜାଣିନଥିଲି, ଏମିତି କରିଦେଇଥିଲି ଖାଲି ମେଞ୍ଚେ, ଚାଉଳ ଚୁନାରେ। ଉମ ଗୋଳେଇ ଗାଳେଇକିରି, ଏତେ ଭଲ କିରି ଚକଡା ହେଇନଥିଲା।
ତର ତର ରେ କରିଦେଇଥିଲି ଆଉ, ଏଥରକ ଧୀରେ ସୁସ୍ଥ ରେ କରିବି, ଯେମିତି ଭଲ ଲାଗିବ ଆଉ।
ପୋଡ ପିଠା ତ ତରତରରେ ହୁଏ ନା, ଟିକେ ଟାଇମ ଲାଗି ଯେମିତି ସମୟ ଲାଗିବ।
ଆଜ୍ଞା।
ଦେଖିକିରି କରିବାକୁ ପଡିବ, ଯେମିତି, ଭଲ ଲାଗିବ ସମସ୍ତିଙ୍କୁ ଆଉ। ଆଉ ଆପଣ କେବେ କରିଚନ୍ତି ଘରେ?
ହଁ ମୁଁ, ବୋଉ କରନ୍ତି ମୁଁ ଦେଖିଚି, ମାନେ ନିଜେ କରିନି।
କରିବା କଥା ନା ଆଉ, ହେଇ ମୁଁ ଯେମିତି କରିନଥିଲି, ଆଜି ମତେ ଗାଲି ଶୁଣିବାକୁ ପଡିଲା। ସେମିତି ଦିନ ନ ଆସୁ, ହୁଁ ହୁଁ, ଘରେ ଟିକେ ଅଭ୍ୟାସ କରିବା କଥା।
ଏବେ ନିହାତି, ଏବେ ଏବେ ରଜ ଯାଇଚି, ମୁଁ ଆରାମରେ ଟିକେ କରିବି ଆଉ।
ଟିକେ କଲେ, ମୁଁ ଏମିତି ହଇରାଣ ହେଲି, ଆଉ କିଏ ନ ହୁଅନ୍ତୁ। ନାଁ କଣ କହୁଚନ୍ତି?
ଆଜ୍ଞା।
ଆଉ ଘରେ ସବୁ, ଉଁ, ପିଠାପଣା କଣ କଣ ହୁଏ ଆପଣଙ୍କର?
ମଣ୍ଡା ପିଠା ହୁଏ। ଆଉ ପ୍ରଥମାଷ୍ଟମୀରେ ତ ଉଁ ଉଁ ଏଣ୍ଡୁରି ପିଠା
ସେ ଏଣ୍ଡୁୁରି ପିଠାରେ ନା ହଉଚି, ସବୁ ମିଶା ମିଶି ସବୁ ପନିପରିବା ମିଶି ମିଶିକିତ ତରକାରୀ ଟା ଭଲ ଲାଗେ ନା? ଖାଇଆକୁ। ହାଲୋ।
ହଁ।
ସେଇ ମିଶାମିଶି ତରକାରୀ ଯୋଉ, ବିଷୟରେ କଣ କହୁନାହାନ୍ତି?
ମିଶାମିଶି ତରକାରୀ?
ହଁ, ମାନେ ଯୋଉ, ଏଣ୍ଡୁରି ପିଠା ଲଗେଇକି ଖାଆନ୍ତି ଯୋଉ?
ହଁ, ତା ଦେହରେ ସବୁ ପୁରେଇଲେ, ଉଁ ତା ଦେହରେ ଆଳୁ ଉଁ ଉଁ କୋବି ହୁଁ ହୁଁ, କଣ କହିଲେ ତରକାରୀ କରିବ ଯଦି କୋବି, ସାରୁ, ଆଳୁ କୋବି, ବାଇଗଣ, ଟମାଟୋ ଏସବୁ ପକେଇକି, କିଛି ମସଲା ପକେଇକି, ତରକାରୀ କରିବ, ହେଲା କି?
ଆଉ ଖୁମ୍ବ ଆଳୁ ପକେଇବେନି?
ହଁ ହଁ, ସେଟା ବଢିଆ ଲାଗେ ଖୁମ୍ବ ଆଳୁ, କେବେ ଖାଇଚନ୍ତି?
ହଁ, ଆମର ଆମ ବାଡିଆଡେ ଲଗାନ୍ତି, ଦି ବର୍ଷ, ତିନି ବର୍ଷ, ଥରେ ଗାତ ମାନେ ପୁରା ଭିତରକୁ ପଳେଇଥିବା ମାଟି ଭିତରକୁ, ତାକୁ ଖୋଳିକିରି ବାହାର କରନ୍ତି। ପୁରା ଲମ୍ବା ଲମ୍ବା ହେଇଥିବ, ମୋଟା ମୋଟା ନା ଗୋଟେ ନିହାତି, ପାଞ୍ଚ କିଲୋ ଦଶ କିଲୋ ଭଳିଆ ହବ। ମୋ ଶଶୁର ବାହାର କରନ୍ତି। ତିନି ବର୍ଷ ଚାରି ବର୍ଷରେ ଥରେ ଖୋଳନ୍ତି ସେ ଯୋଉ ଲଗେଇଥିବେ ଯୋଉ ଗଛ। ଆଉ ସେଇଗୁଡାକ ଆମର ଯେତିକି ଖାଆନ୍ତି ଆଉ ଅଧିକ ହେଇଗଲେ ବିକି ଦିଅନ୍ତି ଆଉ।
ହଁଅ ସେ ନିହାତି ଭାବରେ ସେ ସେସବୁ ଜିନିଷ ଖାଇବା କଥା।
ହଁ ସେଇ ବା ସେଇ ସବୁ ପନିପରିବା ଯ ଯୋଉଥିରେ ବିନା ସାର ମସଲା ରେ ଯୋଉଗୁଡା ତିଆରି ହଉଛି। ସେ ସବୁ ଦେହ ପାଇଁ ଭଲ ହିତଗାର।
ହଁ ସେଇଥିପାଇଁ ତ ସେଇ ଜିନିଷ ସବୁ ଖାଇବା କଥା।
ସେଗୁଡା ଖାଇଲେ ଆଜିକାଲି ଆଗକାଳ ଲୋକମାନେ
ଏବ୍ ଏବେ ତ ସେ ସେ ସବୁ ଜିନିଷ ପିଲାମାନେ ଖାଉନାହାନ୍ତି ବୁଝିଲେ ନା। ସେଥିପାଇଁ ଦେଖୁନ କେତେ ରୋଗ ଆସୁଛି।
ସେତେ ସାନ ସାନ ପିଲା ମାନଙ୍କୁ ଅ ହେଇଯାଉଛି ସୁଗାର। ଯୋଉ ଏବେ ଯୋଉ କଣ ମଧୁମେହ ରୋଗ ହେଇଯାଉଛି ଗ୍ୟାସ୍ କଣ ହଉଛି। ହଜମ ହଉନି ଏଇସବୁ ଉଁ ବଦ ହଜମୀ ଏ ସବୁ କଉଠୁ ଆସୁଛି ଏଇମାନେ ସବୁ ଖାଇକିରି ତେଲ ମସଲା ସାର ମସଲା ବିଷାକ୍ କ୍ତ ଯୁକ୍ତ ଜିନିଷ ସବୁ ଖାଇକିରି ଦେହକୁ ଖରାପ କରୁଛନ୍ତି ଆଉ।
ଆଉ ପ୍ରତ୍ୟେକ ଫସଲରେ ସାର ଅ ଦିଆଯାଉଛଚି। ଆଉ ସେସବୁ ଖାଇଲେ ଆମେ କଣ ହବ।
ଆଉ ଆମେ କଣ ପ୍ରକୃତ ଏମତି ବାରି ବାଡି କଦଳୀ, ବାଡ଼ି ଭଣ୍ଡା। ଆଉ ଯୋଉ ବାଡିରେ ଯୋଉ ସବୁ ଜିନିଷ ହଉଛି ସେଗୁଡା ସବୁ ବିନା ଅ ବିଷାକ୍। କ୍ତ ଯୋଗ୍ୟ ଜିନିଷ ନା ଆଉ ସେଇଟା ମାନେ ଶୁଦ୍ଧ ଜିନିଷ ନା ଆଉ। ସେଇ ସବୁ କୁ ଆମେ ସବୁ ଜିନିଷ ଖାଉଛୁ ସବୁ ସକର ମାର୍କେଟ ରୁ ଜୋଯୋଉ ବଜାର ରୁ ଯୋଉ ଜିନିଷ ମିଳେ ତାକୁ ଆଣିକି ଖାଇଲେ। ସେସବୁ ଖାଦ୍ୟ ଖାଇଲା ଠାରୁ ଆମ ଦେହରେ ହଜମ ହଉନି ଆଉ ବାର ବେପାର ବାହାରୁଛି ଦେହରେ ସବୁ। ବେମାର ସୃଷ୍ଟି ହଉଛି ଆଉ।
ଯା ହୋଉ। ଆମେ ଆପଣଙ୍କ ସହିତ କଥା ହେଲୁ ଏତେ ସମୟ କିଛି ଜାଣିବାକୁ ମିଳିଲା।
ଆଜ୍ଞା।
ଆଉ ଯଦି ଆଉ କିଛି ବି ଦରକାର ପଡ଼େ। ଆପଣଙ୍କ ସହିତ ପାଖରୁ କିଛି ଜାଣିବାକୁ ତାହେଲେ ମୁଁ ନିହାତି ଆପଣଙ୍କୁ କଲ କରିବି। ଏବେ ଏବେ ରଖୁଛି, ନମସ୍କାର।
ଆଜ୍ଞା ନମସ୍କାର।